ହ୍ୟାଲୋ।
ହୁଁ, କଣ କରୁଛ?
ଏଇଠି ବସିଥିଲି। ଆପଣ?
ମୁଁ ବି ସେଇ ସେମ୍ ଏଇଠି ରୋଷେଇ ଚାଲିଛି ବସିଛି ଆଉ।
ଆଚ୍ଛା ଆଜି କଣ ରୋଷେଇ କରୁଛନ୍ତି?
ଆଜି ମର ଚୁନା ମାଛ ଆସିଛି।
ବଢିଆ ଆଉ।
ତମର?
ଆମର ମଟନ କରିଥିଲେ ମୁଁ ମଟନ ଖାଇନି ବୋଲି ମୋର ଓ ମାଛ ଭଜା ହେଇଛି।
ଅହୋ ଆଉ ମୁଁ ବି ମଟନ୍ ଖାଏନି ହେ ହେ। ଆମେ ସେମ୍ ସେମ୍ ହେଇଗଲେ।
ଆଉ ଦେହ ପା ଭଲ ଅଛି ନା?
ହଁ ଭଲ। ତମର?
ହଁ ଭଲ ସବୁ।
ହ କଣ ପଢୁଛ ନା କଣ କରୁଛ?
ହଁ ଗ୍ରାଜୁଏସନ କମ୍ପ୍ଲିଟ ହେଲାଣି ୱାନ୍ ଇୟର ହବ।
ହଁ।
ଏବେ କୋଚିଂ ନେଉଛି ଅନଲାଇନ ଆଉ।
ଓହୋ।
ଆଜ୍ଞା।
ଘରେ ଅଛ ତାହେଲେ।
ହଁ ଘରେ କୋଚିଙ୍ଗ ନଉଛି ଅନଲାଇନ ନଉଛି ନା ତ ଘରେ ରହୁଛି।
ହ ହଁ। ଓହୋ ଆଉ ରୋଷେଇବାସ ସବୁ ଶିଖିଛ?
ହଁ ରୋଷେଇ ସେମିତି କରେ ଆଉ।
ଅ ହଁ।
ପଢ଼ା ସହିତ ଘର କାମ ବି ଟିକେ ଟିକେ କରେ।
ହଁ ଭଲ ଭଲ। ଏମିତି ଦରକାର ପଡ଼ିଲେ କାମରେ ଆସିଯିବ।
ହଁ କାଇଁନା ଘରେ ମା ଏକ ନା। ଆ ତ ଜେଜେମା କି ଅଲଗା କେହି ବି ନାହାଁନ୍ତି ବି ତ ହଇରାଣ ବି ହୁଅନ୍ତି। ସେଥିପାଇଁ ଆଉ।
ଆଉ ସକାଳୁ କଣ ଖାଇବା ହେଇଚି?
ସଖାଳୁ ଆଜି ଖାଇ ଦେଇଥିଲି ସିଙ୍ଗଡା ଦରକାରୀ ଫାଷ୍ଟେ। ତା ପରେ ମୋର ଗୋଟେ ସାଙ୍ଗ ଆସିଥିଲା। ସିଏ ସେମିତି ଟିକେ ଜଳିଖିଆ ଓପରେ ଆଣିଥିଲା ତ ତାକୁ ଖାଇ ଦେଇଥିଲି। ଅ ଜଳଖିଆ ତ ଖାଇଲେ ଜମାରୁ ତ ଭୋକ ହବନି ଗୋଟେ ଦିଟା ନହେଲେ।
ହଁ।
ଖାଇନୁ ଖାଇବୁ ଲେଟ୍ ରେ ଟିକେ ଆଉ।
ଓହୋ ହଁ ଲେଟ୍ ରେ ଆମର ତ ଆହୁରି ଲେଟ୍ ତମେ ତ ଗୋଟେ କହୁଚ ଆମର ତ ଦିଟା ଅଢେଇ ଟା ରେ ଲଞ୍ଚ।
ଉଁ ହୁଁ। ଏ ଆମର ପ୍ରାୟ ଗୋଟେ ବାଜିବ ତ ଖାଇବା ଟାଇମ୍। ଗୋଟେ ସାଢେ ଗୋଟେ ଭିତରେ ଖାଇବା ଟା ଆମର ହେଇଯାଏ।
ହଁ ଭଲ ଗୋଟେ ସାଢେ ଗୋଟେରେ ଖାଇବାଟା ହିଁ ଠିକ ଆମର ଅଧିକା ଲେଟ୍।
ଉଁ ତା ପରେ ଛୋଟ ପରିବାର ଘରେ ବି କେହି ନାହାଁନ୍ତି। ବୋଉ, ମୁଁ ମୋର ଗୋଟେ ସାନ ଭଉଣୀ ଆଉ ବା ପା, ମଝିଆ ଭଉଣୀ ସିଏ ତ ବାହାରେ।
ଓ।
ଆଉ ଘ ହଁ। ଘରେ କହିବାକ୍ ଗଲେ ବୋଉଙ୍କର ମୋର ଆଉ ସାନ ଝିଅର ସାନ ଝିଅ ତ ସ୍କୁଲ ପଳଉଚି। ଆମେ ବୋଉଙ୍କର ମୋର ଜଲ୍ଦି ବି ରୋଷେଇ ସରିଯାଏ ତ ଖାଇଦଉ ଜଲ୍ଦି ଆଉ।
ଉଁ।
କିନ୍ତୁ ରାତି ଖାଇବାଟା ଲେଟ୍।
ଓହୋ।
ରାତି ଦଶଟା ନ ବାଜିଲେ ଖାଇବୁନୁ।
ଉଁ ହୁଁ ହୁଁ।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବି ସେଇ ସେମ୍ ଛୋଟ। ମୁଁ ମୋ ହଜବେଣ୍ଡ, ଆଉ ମୋର ଗୋଟେ ଛୋଟ ପୁଅ ହେଇଚି। ଆଉ ଶାଶୁ।
ଆଚ୍ଛା।
ଆଉ କେଇନାହାନ୍ତି।
ଶଶୁର ନାହାନ୍ତି?
ନା।
ପୁଅକୁ କେତେ ବର୍ଷ ହେଲାଣି?
ବର୍ଷ ନୁହେଁ ମାସ ଦଶ ମାସ ଚାଲିଚି।
ମୋ ମାଉସୀଙ୍କର ବି ଗୋଟେ ଝିଅ ତାକୁ ବି ଏବେ ଦଶ ମାସ।
ଆ ହ କୋଉଠି ତମ ଘର କୋଉଠି?
ଆମ ଘର କେଉଁଝର।
ଆଃହୋ।
ଆପଣଙ୍କର?
ଆମର ତ ଯାଜପୁର ଡିଷ୍ଟ୍।
ଯାଜପୁର କୋଉ ଜାଗାରେ?
ଯାଜପୁର ଡିଷ୍ଟିକ୍ ରେ କିନ୍ତୁ ଯାଜପୁର ନୁହେଁ ସେ ଆସିକି ଦେଉଳକଣା ଜାଣିଚ?
ଆଜ୍ଞା।
ଦେଉଳ କଣ ଜାନିଚ?
ଉଁହୁ ହେଇଥିଵ ଆଉ।
ଟମକା ଜାଣିନ?
ହଁ, ଟମ ଗାଁ ଜାଣିଚି।
ହଁ, ସେଇ ପାଖେରେ।
ଆଛ୍ ଆମେ ସିନା କେଉଁଝର୍ ଡିଷ୍ଟିକ୍ଟ ରେ ଯାଉଛୁ କିନ୍ତୁ ଆମେ ତ ଯାଜପୁର ବୋଡର ରେ ରହିଚୁ ନା ଆଉ।
ହଁ ହେଁ ଆମର ବି ତ ସେହି ସେମେ କେଉଝର ଯାଜପୁର ବୋଡର
ହଁ।
ତମ ଘର କୋଉଠି କି?
ଆନ୍ଦପୁରୁ।
ଓହୋ!
ହଁ।
ଆଉ
ହାଆଉ
ଇହୁଁ ନୋ, ନୋ
ଆଉ କୁଆଡେ ରଜ କେମତି ହେଲା ତମର କୁଅ? ଆନ୍ଦପୁର ପଟେ ତ ଭୋଉତ୍ ଭଲ ରଜ ହୁଏ।
ହଁ, ରଜ ଆମ ପଟରେ ବଢିଆ ହେଇଥିଲା ତିନି ଦିନ୍ ଯାକ ବୁଲିଚୁ। ଘରେ ମୁଲଠୁ ରହିନୁ।
କୁଆଡେ କୁଆଡେ ବୁଲିଲେ?
ଅ ଫାଷ୍ଟ ରଜଦିନ ଘଟଗାଁ ଯାଇଥିଲୁ।
ଆଉ
ଆଉ ସେକେଣ୍ଡ ରଜ ଦିନ ଗାଁ ପାଖାପାଖି ମନ୍ଦିର ସବୁ ଅଛି ବୁଲିଥିଲୁ।
ହଁ
ହଁ ଲାଷ୍ଟ ରଜ ଦିନ ଯାଇଥିଲୁ ବେଲବାହାଳି। ଏପଟରେ ଆମ ଯେଉଁ ପଦନା ସାଇ କୁଳୁ ଏମିତି ସବୁ ଆମର ଏପଟରେ ଭଲ ମେଳା ପଡେ ମୀନା ବଜାର ବଡେ। ତ ସବୁ ଯାଇଥିଲୁ ସାଙ୍ଗ ସାଥି ବୁଲିବା ପାଇଁ ଆଉ ଆପଣ କେମିତି ରଜ ସେଲିବ୍ରେଟ୍ କଲେ?
ଆମର ତ ମୋର କିଛି ରଜରେ ହେଇନି ଖାଲି ଯାହା ନୂଆ ଡ୍ରେସ ଟିକେ ପିନ୍ଧିଦେଲୁ ଏଇ ମାର୍କେଟ ଟିକେ ବୁଲି ଆସିଲୁ।
ହଁଅ
ହେଇଗଲା ଆମର ରଜ। ଛୁଆ ଟାକୁ ନେଇକି ଟିକେ ଯାଇଥିଲି ମୁଇ କହିଲି ଚାଲେ ରଜଟାରେ ଟିକେ ବୁଲି ଆସିବୁ।
ହଁ
ଏତେ ବଢିଆ ହଉଛି ଆମର ତ କିଛି ନାହିଁ ଆ ଖାଲି ବୁଲି ଆଇନୁ ମାର୍କେଟ।
ଓହୋ ସବୁ ଫେଷ୍ଟିଭାଲକୁ ଏଞ୍ଜୟ୍ କରିବା କଥା ନା
ହଁ କଣ କରିବା ଏଠି ତ ନାହିଁ କିଛି ଆଉ ମୁଁ ଯାଇଥାନ୍ତି ଗାଁ କୁ କହୁ ଯେ ସେ ହଉଛି
ତିକେ
ମୁଁ ରହୁଛି ବାହାରେ ନା ବାଲେଶ୍ଵର
ଓହୋ
ଆ ଆଉ ହଉଛି ମାଆ ମୋ ଶାଶୁଙ୍କ ଦେହ ଟିକେ ଭଲ ନାହିଁ ତ ସେଥିପାଇଁ ଆଉ ଯାଇ ହେଲାନି ନହେଲେ ଯାଇଥାନ୍ତି ଭାବି ଥିଲି ରଜରେ ଯିବି। ଆଉ ଦିଦିନି ରହିକି ଆସିବି। ନହେଲେ ରଜଟା ପାର ହେଇକି ଯାଇ ଯାଇପାରିଲିନି ଆଉ କଣ କରିବା, ଏକୁଟିଆ ହେଲେ ଏମିତି ହବ ଆଉ।
ଏକୁଟିଆ ହେଲେ ତ ସବୁ ଅସୁବିଧା ଫେସ୍ କରାଇବାକୁ ପଡିବ ଆଉ।
ହଁ।
ଆଉ ତାପରେ ଧର ଶାଶୁଙ୍କ ପାଖରେ ବି କେହି ନଥିବେ ଆଉ ତମେ ଆସ ଏଠି ଏକୁ ଆଉ ବୁଲିପାରିବକି
କୁଆଡେ କିଛି ଯାଇପାରିବୁନି ଛାଡିକି
ଏଠି ତମେ ଥିବ ତମେ ଏଠି ଥିବ କିନ୍ତୁ ତମ ମନ ସେଠି ଥିବ।
ହୁଁ।
ଆଉ।
ଆଉ ରଥଯାତ୍ରାରେ କେମତି କଣ ପ୍ଲାନ୍ ଅଛି? ନେକ୍ସଟ ତ ଆମର ରଥଯାତ୍ରା ଆସୁଛି।
ହଁ ର ରଥଯାତ୍ରା ତମ ଗାଁରେ ବି ବହୁତ ଭଲ ହୁଏ ନା ମୁଁ ଗାଁରେ ରେ ଯାଉ ଦେଖିବା ପାଇଁ
ଓହୋ। ତମ ଗାଁରେ ରଥଯାତ୍ରା ବି ହୁଏ? ଏଠି ତ ମୋର ଏ ଏ ଯୋଉ କଣ ତ ସେଟା ସୈଲଙ୍ଗ କି ତମ ଘର?
ନାଇଁ ନାଇଁ ସୁଆଁବଦା ଜାଣିଛନ୍ତି?
ହଁ, ହଁ।
ଅ ତ ସୁଆଁପଦା ଠୁ ସାଢେ ଚାରି କିଲୋମିଟର ହବ ତରୁଆଁ।
ଓ ତରୁଆଁ, ବଣିଆଁପଶି ମୋ ମାମୁଁ ଘର।
ଗଣିଆଁପଶି ତମ ମାମୁଁ ଘର?
ତରୁଆଁରେ ମୋର ସାଙ୍ଗ ବି ଥିବେ
ଆରେ ବା ଆମ ପାଖାପାଖି ଲୋକ, ଆଉ।
ଉଜୁଣୀ ଉଜୁଣୀ ରେ ଗୋଟେ ଝିଅଟେ ସେ ମୋର ବହୁତ ଭଲ ସାଙ୍ଗ। ତରୁଆଁ ରେ ଥିବେ କିଏ କ୍ଲାସମେଟ୍ ଥିବେ କହିପାରୁନି ଥିବେ।
ଆଚ୍ଛା।
ହୁଁ।
ଆପଣ ତାନେ ଆମ ଏରିଆ ଲୋକ କହିଲେ ଚଳେ ଆଉ।
ହଁ ମୁଁ ଶାଳପଡାରେ ପଢୁଥିଲି।
ଆଚ୍ଛା।
ହୁଁ।
ଆ ଆସିଲେ କେବେ ମାମୁଁ ଘରକୁ ଆସିବେ ଆଉ।
ହଁ ହଁ, ନିହାତି। ତମ ପଟରେ ରଜ ହଉଥିଲା?
ହଁ ରଜ ଆମପଟରେ ବୋହୁତ୍ ଭଲ ହେଇଛି।
ଉଁ ହୁଁ।
ଆଉ କଣ ଚାଲିଛି? ଘରେ ସବୁ
ହଁ ଘରେ ସବୁ ଭଲ।
ଓହ। ତରୁଆଁ ରେ ରଥଯାତ୍ରା ହଉଛି?
ହଁ ତରୁଆଁ ରେ ଆମର ରଥଯାତ୍ରା ହୁଏ।
ଓ ହଁ।
ବେଶୀ ବଡ ହୁଏନି କି ବେଶୀ ଛୋଟ ବି ହୁଏନି କିନ୍ତୁ ବୋହୁତ୍ ଭଲ ହୁଏ।
ଯେତେବି ଛୋଟ ହେନେବି ନିଜକୁ ବଡ।
ହଁ ନାଇଁ ବେଶୀ ବି ଛୋଟ ହୁଏନି କିନ୍ତୁ ବୋହୁତ ଭଲ ହୁଏ ଆଉ।
ଓହୋ। ତମର କୋଉଠି କଲେଜ ଥିଲା?
ମୋର ସାାଇଁକୁଳୁ ବରପଦା ଥିଲା।
ବରପଦାରେ ମୁଁ ପଢୁଥୁଲି।
ଆଉ
କେବେ ପାସ୍ ଆଉଟ୍ କେବେ?
ପାସ୍ ଆଉଟ୍ ଦୁଇହଜାର ପଚିଶ।
ଓହୋ ତାହେଲେ ଏବେ ଏବେ।
ହଁ ଏଇ ୱାନ୍ ଇଅର ହବ ଗ୍ରାଜୁଏସନ୍ କମ୍ପଲିଟ୍ ହେଇଚି।
ହଁ ମୋର ନାଇଣ୍ଟିନ୍ ନା ଏଇଟିନ୍ ଲୋ ମୁଁ ଭୁଲିବି ଗଲିଣି।
ଉଁ ହୁଁ ହୁଁ।
ଉଁ ହୁଁ।
ଆପଣ ପ-ପୁ-ପଢୁଥିଲେ ଶାଳପଡ଼ାରେ?
ହଁ।
ରହୁ-ରହିକିନା ନା ଯିବା ଆସିବା କରୁଥିଲେ?
ଯିବା ଆସିବା କରେ ରୁହେ ବି ମେସରେ ରହିଥିଲି। ଏଗଜାମ୍ ଟାଇମରେ ରହିଯାଏ ନହେଲେ ସେଇଠି ତ ମୋ ମାଉସୀ ଘର ମାମୁଁ ଘର ପ୍ରାୟେ ଟାଇମ୍ ଯାଇ ରହିଯାଏ।
ହ
ଆଉ ଘରୁ ବି ଆମର ଗୋଟେ ଡାଇରେକ୍ଟ ବସ୍ ଚାଲେ।
ହଁ। ଭଲ ଆଉ।
ଅହଁ। ଆମେ ତାହେଲେ ସବୁ ଚିହ୍ନା ଚିହ୍ନା ବାହାରିଗଲେଣି। ଏ ହେ ହେ ହେ ହେ ହେ। ହ ହଁ। ହଁ
ଭଲ ନା ଆଉ ପାଖାପାଖି ଲୋକ ଚିହ୍ନା ପରିଚିତ ହେଲେ।
କେତେ କହିଲା ଭଳିଆ ଚିହ୍ନା ନଥିଲା ସବୁ ଚହ୍ନା ବାହାରୁଚି।
ଆଁ
ଆଉ ଜଣେ ସେମତି ମତେ ଜଣେ ଯିଏ ଭାଉଜ ହବ ଫୋନ କରିଥିଲେ ସିଏ ମୋର ରିଲେଟିଭ ବାହାରଲେ। ହ
ଏ ମୋ ପୁଅଟା ଖାଲି ଦିନ ରାତି କେଁ କେଁ ହେଲା କଣ କରିବି।
ଛୋଟ ଛୁଆ ଆଉ।
ହୋଉ କେହି ନାହାନ୍ତି ନା ପାଖରେ ଧରା ଧରି ପାଇଁ ନା ସେ ଦିନରାତି ପାଖରେ ରହିଲାକୁ ଖାଲି ଚିଡିଚିଡି ହୋଉଚି।
ଛୋଟ ଛୁଆ ସିଏ ଗୋଟେ ଜାଗାରେ ରହିବାକୁ ପସନ୍ଦ କରୁନାହାନ୍ତି।
ଆକୁ ସେ ସବୁବେଳେ କହିବ ମୁଁ ଚିପକିକି ରହିବି ତୁ କେତେ ଦୂର ଯିବୁ। ଛାଆଡେ ଟିକେ ନା। ତା ପାଖକୁ ଆଉ ଯାଉନେଇ ତେଳେ କୁନିଟେ ହେଇ ଥିଲା ଆହୁରି ସମସ୍ତଙ୍କ ପାଖକୁ ଯାଉଥିଲା।
ଆଚ୍ଛା। ହଉ ହଉ ତାହେଲେ କଣ କରୁଛନ୍ତି କରନ୍ତୁ ପରେ କେତେବେଳେ ଫାଙ୍କା ହେଲେ କଲ୍ କରିବି ଆଉ।
ହଉ ହଉ କଲ କରିବ ହେଲା ହଉ ଚିହ୍ନା ହେଇଗଲା।